ହ୍ୟାଲୋ।
ହଁ କଣ କରୁଚ।
ଏଇ ତରକାରୀ ବସେଇଥିଲି ସରିଲା। ତରକାରୀ ବସେଇଥିଲି ତରକାରୀ ବସେଇଥିଲି।
ହଁ ସଇଲା ।
ଏବେ ସରିଲା ଏ
ରୋଷେଇ ସଇଲା ଆ
ହଁ ଏବେ ସରିଲା ବା ଆମର ସେଇ ମାନେ ବାରଟା ଗୋଟେରେ ହିଁ ରୋଷେଇ ସରେ।
ହଁ ସକାଳୁ ତ ଯାହା ଖାଇଦେଲେ ଡେରି ଖାଉଛନ୍ତି ଆଉ ହଁ।
ଆଉ ଏଇନା କିଛି କରିବିନି ଆଉ ଇଏ ଅଛି କଣ କି ପାଚିଲା ଆମ୍ବ ଅଛି। ପାଚିଲା ଆମ୍ବ। ସେଇଆ ଅଛି ଖାଇ ନାଇଁ ଅଛି ଏ ଟାଣ ଟାଣୁଆ ଯେ ଆଜିିକି ପାଚିଯାଇଚି ଗୁରେ।
ଓହୋ ଆ ମାଛକୁ ଆମ୍ବ ଖାଇଦେବେ ଆଉ ହୁଁ।
ହଁ ଚଳିବ ଚଳିବ ଆମର।
ନାଇଁ କେତେବେଳେ କହିଲେ ଆମ୍ବ ବିିଠା ହୁଁ ଆଉ ତାଳ ପିଠା। ପଣସ ଡାଲମା କରିଛ କେତେବେଳେ କହିଲି ପଣସ ଡା ପଣସ ଡାଲମା କେମିତି କର?
ମୁଁ ମୋ ଶାଶୁ ପଣସ କାଟି ଦିଅନ୍ତି। କାଟି ଦିଅନ୍ତି ତାପରେ ଡାଲମା ମୁଗ ଯାଇ ପକେଇ କେଇକି କରେ।
ଖାଲି ପଣସକୁ ମୁଗ ଜାଇ। ଆଉ ଏଥିରେ ଆଳୁ, କଖାରୁ, ବାଇଗଣ ଏଇଟା କିଛି ପଡିବନି।
ନୂଟା ଆଳୁ ପଡିବ।
ଓ
ଆଳୁ ଗୋଟେ ପଡିବ। ଆଉ ପଣସ ବି ତରକାରୀ ବି କରନ୍ତି ମସଲା ଦେଇକି।
ହୁଁ। ହଁ ତରକାରୀ ହଉଛି ଆମେ ଆରାରୁଟ୍ ହେକା ଗୋଳେଇକି ବି ଛାଣିଲେ ହଉଛି।
ହଁ ହଁ।
ଆଉ ପଣସ ବି ପିଠଉ ଭଜା।
ପିଠଉ ଭଜା ତ ମୁଁ କେତେଥର ଏ ବର୍ଷ କରିଛି ଦି ତିନିଥର।
ଏ ହେଇରା ତ ଆଗ ଆଉ।
ପିଠ ଭଜାଟା ବହୁତ ବଢିଆ ଲାଗେ। ଗରମ ଗରମ ଖାଇବ ତାକୁ।
ହୁଁ ଆଉ କରିଡ ଭଜା ଖାଇଛ କରିଡ କର।
ସେଇରା ଆମର ଗାଁରେ
ହଁ ଆ ତମ ଗାଁକୁ ଆଇଲେ ପଠେଇବ ତାହେଲେ
ଆଉ ହଁ ସେଇ କରିଡ ଗଜା ଆମ ଶଶୁର ଯାଇକି ଆଣନ୍ତି। ଆମେ କେତେଥର ମୁଁ ଭାଜିଛି।
ହଁ। ନାଇଁ କରିଡ଼ ଭଜା ଖାଇବାକୁ ଭଲ ଲାଗେ ପିଠଉ ଦେଇକି। କରିଡ ପୁଣି ରାଇତା କରୁଛନ୍ତି।
ନାହିଁ କରିଡ଼ କାଞ୍ଜି କରନ୍ତି।
ହଁ କାଞ୍ଜିରେ ତ କାଞ୍ଜିରେ କଣ କଣ ପକାଅ ତମେ?
କରିଡ଼ କାଞ୍ଜି।
ହୁଁ।
ମୁଁ ତ କରେନି ମୋତେ ଆସେନି କାଞ୍ଜି। ମୋ ଶାଶୁ କରନ୍ତି ସେ ଜୋଉ ତୁରାଣି ରଖିକି କଇଡ଼ ପକେଇ କରନ୍ତି।
ଆଉ ମୁଁ ମୁଁ କରିଛି ବୋଲେ ଆ ମତେ କହିଦିଅନ୍ତି ମୁଁ ବସାଏ ଆଉ କଣ।
ହଁ।
ହଁ ହେଇତ ତୋରାଣୀ ଯୋଉ ରଖା ହେଇଥିବ ଦି ତିନି ଦିନ ଆମ୍ୱଳି ତୋରାଣୀ। ତା ହଁ ତାକୁ ଚୁଲିରେ ବସେଇକି ବାକି ବୁହେ ବସିବ। ହୁଁ ସେଥିରେ ଟିକେ ହଳଦୀ ଲୁଣ ପକେଇ ଦେଇକି ସେ ତାର ଉତୁରିଲା ବେଳକୁ ହ ସାରୁ ସାରୁ, ଅମୃତଭଣ୍ଡା, ଭେଣ୍ଡି ଆଉ ଏବେ ସଚିନ୍ଦ୍ରା ସପୁଆ ପୁଟ
ସାପୁଆ
ହଁ ଜାଣିଛୁ ତ କାଞ୍ଜିର ଗୋଟେ ପାଗ ଆଉ ବଢିଆ ହବ କାଞ୍ଜିଟା।
ହଁ ହଁ। ହେଁ ବାଇଗଣ କରିଡ ସାରୁ ସବୁ ପଡେ ହେଁ ହେଁ।
ଉଁ ମୋ ଝିଅ ବେଶୀ କାନ୍ଦି ଖାଇଆକୁ ଭଲ ପାଇବ।
ଅଁ ଆ ଆମର ଆମ ଶଶୁର ଖାଇଆକୁ ଭଲପାଏ।
ମୁଁ ଟିକେ କରେନି ମୋ ଶାଶୁ କରନ୍ତି ମୋ ଝିଅ ଖାଇବାକୁ ଭଲ ପାଏ ଯେ ମୁଁ କରେନି ମତେ ଟିକେ କହିବୁ ମୋର ଆସିବନି ହୁଁ। ମୋ ଶାଶୁ କରନ୍ତି।
ହୁଁ।
ମୋ ଝିଅ କହିବ ମା ଲୋ ତୁ ଟିକେ କାଞ୍ଜି କରିଦେଲୁ।
ଉଁ
ସିଏ ବଢିଆ ଫୁଟଣ ବି ଫୁଟେଇବେ ବାସ୍ନା ହବ ବଢିଆ।
ଅଁ ଫୁଟ ଉଁ କାଞ୍ଜିରେ ତ ମେନ୍ ହଉଚି ଫୁଟଣ ଆଉ।
ଫୁଟଣ ହଁ।
ହଁ ପଞ୍ଚ ଫୁଟଣ ଶୁକିଲା ଲଙ୍କା ମେଞ୍ଚେ ରସୁ ତୁଣ ଆଉ ଭୃସଙ୍ଗ ପତ୍ର ହେରା ଫୁଟଣ କର ଦେଇକି କାଞ୍ଜି କି ଢାଲି ଦବ ହୁଁ କିନ୍ତୁ କାଞ୍ଜିର ଯଦି କାଞ୍ଜିରେ ବେଶୀ ପରିବା ପକେଇଲେ ଭଲ ଲାଗେ ଖାଇଆକୁ।
ହଁ ମୋ ଶାଶୁ କରନ୍ତି ପ୍ରାୟ କରନ୍ତି।
ହଁ ମୁଁ ଦେଖିଛି ଗୋଟେ ଗୋଟେରେ କାଞ୍ଜିରେ ପକାନ୍ତି କଖାରୁୁ ହକା।
ହଁ ଜଣେ ଜଣେ କକା ଆମ ଉପରେ ଯିଏ ରହୁଛନ୍ତି ସିଏ ବି କଖାରୁ ପକେଇକି ଥରେ କାଞ୍ଜି କରିଥିଲେ ଆଉ ସବୁ କଣ କଣ ମିଶେଇ କରିଥିଲେ ବଢିଆ ଲାଗୁଥେଲା ତ।
ହୁଁ। ଆ ଅଁ
ମୁଁ ଟିକି ତମର କଁ କଖାରୁ ପକଉଚ କାଞ୍ଜିରେ ନା ହଁ କଖାରୁ ବା ପଡେ।
ଓହୋ ଆମେ ବା କଖାରୁ କେତେବେଳେ ପକେଇନି ମୁଁ ଏଇ ଏ ନର୍ମାଲ୍ ତ ବାଇଗଣ କୋବୁ ଅବୁଂତଭନ୍ ଅବୁଂତଭଣ୍ଡା କିନ୍ତୁ ନ ପକେଇଲେ ଭଲ ଲାଗେନି କାନ୍
ହଁ ସେଇଟା ହେଲା ମେନ ଭଣ୍ଡାଟା।
ଆଉ ସାରୁ।
ସାରୁ ସାରୁ ହେଲା।
ହଁ ଆଉ ଏଇ ଦିନେ ତ ଭେନ୍ ଡି ସଚିନ୍ଦ୍ରା ବେଶୀ।
ହେଁ ଏବେ ନୁହଁ ସେଇରା ବି ପଡେ କାଞ୍ଜିରେ।
ହଁ ଆଉ କରିଡ କର୍ କରିଡ କିନ୍ତୁ ଭଜାଠୁ ମତେ ଆଉ ପୁରା ଭଲ ଲାଗେନି ଯାହା କଲେ ବି।
ମୋତେ ହେଲେ ସେଇଆ ମୁଁ ଭାଜିଲେ ହିଁ ଭଲପାଏ।
ଆଉ ପଣସ କଷାଟା ଯଦି କ କଷିଆ ପଣସ ହେଇଥିବ ତାକୁ ଭଲ ଲାଗେ।
ତାପରେ କରିଡଟା ଦିନ ଗୋଟେ କାଟିକି ପାଣିରେ ହିଁ ପକେଇବ।
ହଁ।
ତା ପର ଦିନ ଯାଇକି ତାକୁ ଧୋଇକି ଗରମ ପାଣି ଗରମ ପାଣିରେ ସିଝେଇବ ଯାହେଲେ ସିଝେଇବ ଗୋଟେ ବାମ୍ଫ ତାପରେ ହିଁ ଭାଜିବ।
କାଟିବାଟି ହଉଚି ପରିଶ୍ରମ।
ହୁଁ କାଟିବାଟା ହେଲା ମୁଁ କାଟେନି ମୋ ଶଶୁର ହିଁ କାଟି ଦିଅନ୍ତି।
ଆ ମଲା ମୋ ଶଶୁର ଗାଁ କି ଆମର କିଣିକି ଯୋଉ ପୁଡା ବିକା ହୁଏ କୋଡିଏ ଟଙ୍କିଆ ହେଇରା ତ କିଣିକି ଆଣୁ ଭାରି ଆଉ ଆମର କରିଡ କିଏ ଆଣେ କାଇଁ।
ବିକ୍ରୀ ହୁଏନି ପୋଡା ମୁଁ ହେରା ଜାଣିନି ଆମ ଆଡ ଜଙ୍ଗଲ ପାଖରେ ସେ ନେଇ ଆସନ୍ତି ଆଉ।
ହଁ ନେଇ ଆ ଆମର ଏଇଠିକି କେହି ଆଣୁନାହାଁନ୍ତି ପରା ଏଇ ବିକା ଯୋଉ ଆସେ ଖାଉଛୁ ଆଉ।
ଏ ମୋ ଶଶୁର ଥର ଥରେ ବସ୍ତେ ବସ୍ତେ ଆଣିବେ।
ହୁଁ।
ଆଣିବି ଯେ ସାଇ ପଡିଶା ବାଣ୍ଟିବେ, ତାପରେ ମୋ ନଣନ୍ଦ ଘରକୁ ନେଇଦେବେ। ସେ ନଣନ୍ଦ ଗୋଟେ।
ଓହୋ।
ସେ ଗୋଟାକ, ତାଙ୍କର ଝିଅ ବାହାଘର କରିକି ନାତୁଣୀ ହେଲାଣି। ନାଇଁ ବୁଢ଼ୀ ହେଇନି। ଫେର ସେ ନାତୁଣୀ ହେଲାଣି।
ହୁଁ। ମୋ ପୁଅଟି ଭାରି ଦୁଷ୍ଟ ଏ ବହି ପତ୍ର ଚିରାଚିରି କରି ସାଇଲାଣି। ପାଠ କମ କିନ୍ତୁ ବହି ଚିରିକି ଥୋଇଦବାର ଆଗ।
ସେ ଛୋଟ ଛୁଆ ମାନେ ସେମିତି ଆଗ କରିବେ।
ନ ହଁ ଆଉ ବର୍ଷା ଦିନ ହେଇଗଲେ ତା ପାଇଁ ଭଲମ ଟିଉସନ ବନ୍ଦ।
ହଁ।
ବର୍ଷାକୁ ଦେଖିଦେଲେ କବ ଆଜି କିମିତି ଯିବା ଆଉ ଆଜି ଛୁଟି ଆଉ।
ଆଁ ଉ। ଆଉ ଜାଣିଛ ଇଏ ଆ ଏ ଯଉ ପଣସର ପ କରି ଜାଣିଛ?
ହଁ ସେଇଟା ଜାଣିଛି।
ହୁଁ।
ପଣସ ପକଡ଼ି ଜାଣିଛ ଆଁ।
ପଣସ ପକଡି, ତାଳ ପକଡି।
ତାଳରେ ପକଡି। ତାଳ ପକଡି ମୁ ଏରା ଜାନିନି ମୁଁ ସେଇଟା ଖାଇନି ମୋତେ କେମିତି ଗୋଟେ ବାସ୍ନା ହୁଏ ମତେ ଭଲ ଲାଗେନି।
କିନ୍ତୁ ତାଳର ଯୋଉ ତାଳ ଟା ଖାଇବାକୁ ଭଲ ଲାଗେ, କଞ୍ଚା ତାଳ ଯୋଉ।
ହଁ ସେଇଟା ହିଁ ଭଲ ଲାଗିବ।
ହଁ ସଜ।
ତା ହଁ ସେଇଟା ମୁଁ ଖାଇଦେବି କେତେ ତାଳ ସଜ ଟା ବଢିଆ ଲାଗିବ।
ହୁଁ ସେଇଗୁଡାକ ଭଲ ଲାଗେ ଖାଇବାକୁ ମତେ।
ତାଳ ସଜ୍ଜ ତାପରେ ଯୋଉ ତା ପାଚିଲା ତାଳ ଯୋଉ କଣ କରିବ କହିଲ ମାଟି ଭିତରେ ପୋତି ଦଉ ସେ କୋ
ହଁ କୋଡୁଅ ଟା ଖୋଡୁଆ ଟା।
ସେଇରା ହିଁ ବଢିଆ ଲାଗିବ ହେଲେ।
ହଁ ସେ ତା ଭିତରେ ଯୋଉ ଧଳା ଧଳା ବାହାରିବ ହେରା ଖାଇବାକୁ ଭଲ ଲାଗିବ।
ହୁଁ ସେଇଟା ବହୁତ ବଢିଆ ଲାଗିବ, ସେ ଆମ ଗାଁରେ ରାସ୍ତା ଗୋଟେ ଯା ଖାଲି ତାଳ ଗଛ। ମୁଁ ଶ୍ୱଶୁର ଜାଣିକି, ନୂଆ ଗାଁ।
ପ ପ ନୂଆ ଗାଁ। ନାଇଁମ ନୂଆ ଗାଁ ଭିତର ଆଡକୁ କୋଉଠି ହେଇ ଥିବ।
ହଁ ସେଇ ଭିତରକୁ ଆଉ, ନୂଆ କ ପୁରା ଲାଗିଛି ମ ନୂଆ ଗାଁ କୁ ଆମ ଗାଁ। ଜାଣିଚ ଶୁଣିଚ ଶିଖ ରହୁଛ?
ହଁ।
ଶିଖର ଗୋସାଇଁ ଆଉ।
ଓହୋ, ସେଇଟା ଟିକେ ମାଳ ଆଡକୁ ଯାଉଛି।
ମାଳ ଆଡ ହେଲେ କଣ ହୁଏ, ସିଏ ନୂଆ ଗାଁକୁ ତ ମାନେ ବଜାରକୁ ଆମ
ହ ମା ଖାଲମଣା ଆଗକୁ
ସେ ନା ନା ଖାଲମଡା ସେ ଭିତରକୁ, ଆମର ପୁରା ନୂଆ ଗାଁ ଯୋଉ ରୋଡ
ହଁ ନୂଆ ଗାଁ, ନୂଆ ଗାଁ ପରେ ଯୋଉ ସେଇଡା କଣ କି ଆହୁରି ଗୋଟେ କୋଉ ଗାଁ ଅଛି
ଏ ମହିତମା, କୋରଡ଼ା
ହଁ, ମହିତମା, କୋରଡା ତା ହେ ଆଗ ଶିଖର ଗଛ, ତାପରେ ନୂଆ ଗାଁ।
ହଁ ଆଗ ନୂଆ ଗାଁ, ତାପରେ ଶିଖର ଗୋଛା।
ଉମ୍ ତାପରେ ସଁପଡା ଗଲା ବେଳକୁ।
ହୁଁ। ସଁପଡା ଡେଇଁବ ତାପରେ ତ ନୂଆ ଗାଁ, ତାପରେ ଆମ ଗାଁ ଆଉ।
ହଁ। ତମ ଗାଁ ତାହେଲେ ଆମ ଗାଁ ପାଖାପାଖି ଆଉ।
ତମ, ତମ ବାପ ଘର କୋଉ ଗାଁ?
ଆମର ଯୋଉ କୋସ୍କ ପାଖରେ କୋସ୍କ ଜାଣିଛ? ହଁ ଖଣ୍ଡପଡ଼ା।
ହଁ କୋସ୍କା ଜାଣିଚି। ସେପଟେ ତମ ଯାଏ ଯିବା ଆସିବା ଅପା ଘରକୁ ଆଉ।
ତମର ଆ ମଧ୍ୟ ଖଣ୍ଡ?
ହଁ।
ମଧ୍ୟ ଖଣ୍ଡକୁ ଆମ ଗାଁ ତ ଲାଗିଛି, ଗଲା ଲାଗି ହେଇକି ବାଘୁଆପୋଷି, ଘୋଳାହାଣ୍ଡି
ହଁ, ବାଘୁଆପୋଷି, ଘୋଳାହାଣ୍ଡି ତ ଆଉ ଆମ ଗାଁ
ଏଇଠି ସିଙ୍ଗିବାଡି ଏମତି ଲାଗିଚି ବା। ମଧ୍ଯ ଖଣ୍ଡ ତମ ଗାଁ ଦେଇକି ବି ଆମେ ଥରଥରେ ଯାଉଛୁ ସେପଟେ।
ହଉ ଯେତେବେଳେ ଯିବ ଆମ ଘରଟି ରହିବ ଆଉ। ହୁଁ ହୁଁ ହୁଁ।
ହଁ ହଁ। ହେ ହଉ ଯେତେବେଳେ ଯିବୁ ସେପଟେ ଆଉ। ‌
ହଉ ନମ୍ବର ତ ରଖିଛ, ଫୋନ୍ କରିବ ଆସିବ ଆଉ।
ନମ୍ବର ଅଛି କେତେବେଳେ ତମର ଏବେ ବି କଲ୍ କରିପାରିବ ମ ତମେ।
ହୁଁ ହୁଁ ଅ ଏମିତି ତ ସମ୍ପର୍କ ହୁଏ ଆଉ କେମିତି ହଁ ପା ଖାଲି ସମ୍ପର୍କ ଲାଗିକିି ଥିଲେ ସମ୍ପର୍କ ଆଉ କଣ? ଥାର ଥାରକି ମୁଁ ହଁ। ହଁ ହଉ ଆଉ।
ହଉ।
ହଉ ରଖି ଦଉଚି ଆଉ, କଣ କରୁଚ କର ରୋଷେଇ ସାର ଆଉ।
ହଉ ହଁ।